ହଁ।
ହେଲେ ମୋ କଥା ।
ହଁ ବଛ।
ଅ। କଣ କହିଲ। ହାଲୋ।
ହଁ କଣ କରୁଛ। ହଅକ୍।
ମୁଇଁ ବି ବସିଥିଲି ଆଉ ଏଇ ବସିଚି। ଲି ମାନେ ସାଙ୍ଗଟା ଫୋନକରିଥିଲି ଶୁଣୁଥିଲି ଆଉ।
ହୁଁ।
ହାଲୋ ସୁବରେ ମାନେ।
ଆାଇଥିଲ କଣ ?
ମୁଁ ସନ୍ଧ୍ୟାବେଳେ ଖାଇ ସମସା ଚାଟ୍।
ହଁ ଆଇନା ଖାଇଥିଲି ଆଳୁ ଆଉ
ଆଉ
ହଁ।
ତରକାରୀ।
ତରକାରୀ ଓହୋ। ଆଉ ଦିନ ବେଳେ କଣ ?
ଭାତ ଭାତ ବଡିଚୁରା।
ଓହୋ ଭଲ ପୁରା ଆଇଟମ ଖାଇଛ, ଆଉ ଯାଇନ?
ନା ବା ବର୍ଷା ହେଲା ଆଉ କଣ ଯିବି।
ସେ ବର୍ଷା ହେଲା ମୁଁ ଆସ ସେଇ କଲେଜରେ ଭଲ ବର୍ଷା ହେଲା ଆଉ ଟିକେ ମାନେ ମାନେ ମୁଁ ରେନିକୋଟ ପିନ୍ଧିକି ଆଇସିଲି ଉପରଟା ପିଧିଛି ତଳେଟା ପିନ୍ଧିନି ମାନେ ପେନ୍ଟା ପିନ୍ଧିନି ହେଇଛି ବର୍ଷା ପକେଇଲା ତାପରେ ବାଟରେ ରହିକି ପନ୍ଟା ପିନ୍ଧିକି ବର୍ଷା ପକେଇବାକୁ ଚିଡଚିଡ଼ା ଲାଗୁଥିଲା। ମୁଁ ଘରୁ ବାହାର ଯାଇଥିଲି ତ ଗଲିଭରି ଆଉ ଆଜି ପ୍ରାୟ ପିଲାଟି ହେଲା। ସେ ବର୍ଷା ପାଇଁ କି ଘରକୁ ବାହାରିକି ଆସିବା କହ ଯୋଉ ପାଗ ଖ ଘରେ ଖାଇକି ଖୁଆବା କଥା।
ଯାଉ ନାହାନ୍ତି ବର୍ଷା ହେଲେ ଯାଉ ନାହାନ୍ତି।
ମୁଁ ଘର ସ ଭଲ ଲାଗେନି ମୁଁ ତ ଗଲି ହେ ଆଉ।
ହଁ ହ।
ସେଇ କଥା ଆଉ କଣ କର ଆଉ କଣ ହବର ଗୋହ ଦେହ କେମିତି ଅଛି।
ହ।
ହ୍ୟାଲୋ ସ ମୁଁ ଆ
ହଉଛି
ସୁଗୌନି ହ୍ୟାଲୋ ହେଲୋ ମୁଁ କଥା ମାନେ ମୋ କଥା ମୁଁ ଶୁଖାଉନି କି
ହଁ ହଁ
ହଁ କୁହ ମୁକିଲି ତମ ଦେହ କେମିତି ଦହ ଭଲ ଅଛି କହ ଆଉ କଣ ଖବର କୁହ ଆଁ
ହ ଭଲା
ଆଉ କଲେ ମାନେ ତମ କଲେ ମାନେ ତମ କଲେଜ ବିଷରେ କିଛି କହୁନ
ହୁଁ ହେଲେ ତ ପୁରା ଦୁର୍ଦନ୍ଦଆ କଲେ ଯଉ
ମାନେ ତମ ମାନେ ତମେ ତ ନିଜ ବିଷରେ କିଛି କୁହନ ମାନେ ଆ ଟର କିଛିଟା ଭଲ ଗୁଣ ଖରାପ ଗୁଣ ତମ ନିଜଷୟରେ କିଛି କୁହ ନା କହିପାରିବେନି
ହୁଁ
ହ୍ୟାଲୋ ମୁଁ କ କିି ହ୍ୟାଲୋ ମାନେ ତମକୁନା ତମକୁ ସୁଗନ ଯାହା କହୁଛି ନା
ହଁ ହ
ହ୍ୟାଲୋ
ହଁ କ ଯାଉଛି
ତମ ତମ କେତେ ମତେ ଧରେ ସୁଖ ତମେେ ମାନେ ତେ ତେ ବାହାରୁ ଉଠି ଆସୁନ ତମର ବହୁତ ଧୀରେ ସୁଖ ତମ କଥା ହେତା ଗୁୁରା
ହ ହଲୋ ହଁ କ ହୁଁ କୁହୁଣ
ମୁଁ କହିଲି ତମ କଥା ଧୀରେ ଧୀରେ ଶୁଗା ହଉଛି ମାନେ ପୁରା ଭଲସ ଶୁଖା ହଉନହିଁ ମ ଧରେ କଟି କଟି ଯାଉଛି
ଦଉ ଘରେ ହ୍ୟାଲୋ ଛାତ ଉପରେ ହଁ କହୁନ ଛାତ ଉପରେ ପହଞ୍ଚି ଗଲୁଣି କଥା ହେବି ବୋଲି
ରେଡ୍ଡୀ ରେଡ୍ଡି ଆଉ କଣ କୋହୁନ ମାନେ ତମ ସ୍କୁଲକଲେଜ ତମେ ତମେ ମାନେ ତମ ନିଜଷୟରେ କି କହୁନ ତମ କିଛି ଭଲ ଗୁଣ ଖ ମାନେ ଯୋଉଟା ତମର ସବୁବେଳେ ସବୁ ଲୋକ ଭଲ ପାଆନ୍ତି ଆଉ କିଛି ଗୁଣ ତମେ ନିଜଷୟରେ କିଛି କୁହ ଆ
କହିବି ମୋ କଲେଜ ତ ପୁରା କଣ କହିବି ଦୁଷ୍ଟ ଆହା ଯେତେ ଦୁଷ୍ଟ କହିବାକୁ ଗଲେ ଚଳେ ମୋ କଲେଜ। ମୋ କଲେଜେ
ହାଲୋ
ହାରାମିହୁରା ପ୍ରବଳ ଅଛନ୍ତି ମୋ କଲେଜେରେ ।
ସେ ସେସବୁ କୁହନି କଟିଯିବ କଲ। କଟିଯିବ କାମ ଟା। ଅଲଗା ଶବ୍ଦ କିଛି ହୁହନି ହ୍ୟାଲୋ ମୁଁ କହିଲି ତମେ କଣ କରୁଛ କି? ଅଲଗା ଗୀତ ଶୁଭଛି କିଛି ଅଲଗା ସବୁ। ହ୍ୟାଲୋ? ମୋ ତମ ଚଏସ କିଛି କୁହ?
ହଉ ତମ କଲେଜ ବିଷୟରେ କିଛି ତ କୁହ?
ମୁଁ କଣ ଭାଇ ମୁଁ ତ ପ୍ଲସ ଟୁ ପଢଛି ମହର୍ଷି କଲେଜ।
ହଁ।
ଦି ବର୍ଷ ସେଇଠି ପଢିଲି।
ମହର୍ଷି କଲେଜ କେମତି ଥିଲା ମହର୍ଷି କଲେଜ କେମତି ଥିଲା?
ମୋର ସେ କଲେଜ କଣ ଏମିତି ମୁଁ କଲେଜ ରେ ଫାର୍ଷ୍ଟ ଫାଷ୍ଟ ରହିଛି ନୂଆ ନୂଆ ମୁ କଲେଜ ଗଲି ଯୋଉଦିନ ମୁ କଲେଜ ଆଡମିଶନ୍ ଗଲି ସେ ଦିନ ବର୍ଷା ହଉଥିଲା। ତ କାଦୁଅରେ ଗଲି ତ ତାପ ତାପରେ ବ ସେ ଛଅ ମାସ ଖଣ୍ଡେ ବସ ରେ ଗଲି ମାନେ ଏକେଲା ଏକଲା ମୋ ସାଙ୍ଗ ଜଣେ ଥିଲା ଏଇଠୁ ମାନେ ମାନେ ଆମ ଘର ପାଖରୁ। ତାପରେ ବର୍ଷା ପରେ ସାଙ୍ଗସହ ସବୁ ବାଇକ ରେ ଗଲି। ମାନେ ପ୍ଲସ ଟୁ ପ୍ରଥମ ବର୍ଷ ଟା ପୁରା ପାଠ ପଢିଲି ପାଠ ପଢି ମାନେ ଭଲ ମାନେ ଭଲ ଅଟନସ ରହିଲା ମାର୍କେ ତ ମାନେ ତ ମନ ଇଛା ତାପରେ ସେ ମାନେ ଆମର ସେକେଣ୍ଡ ମାନେ ଆମର ସେକଣ୍ଡୟାରରେ ମୁଁ ଖାଲି ମସ୍ତାନୀ କଲିି ମାନେ ୟେଡେସେଡେ ବୁଲିଲି ସେଥି ଯାଇଥିଲି ନଈକୁ ଗାଧେଇବାକୁ
ହୁଁ।
ମୁଁ ଆମରି ଦି-ଦି ଜଣ ସାଙ୍ଗ ନଇକି ନଈ କୁ ଗାଧେଇବାକୁ ଯାଇଥିଲୁ ଆମେ।
ହୁଁ।
ଗାଧେଇଲୁ ଫଟୋ ଉଠେଇଲୁ କେତେ ମସ୍ତି କଲୁ ଆଉ ହ୍ୟେଲୋ ତାପରେ ବୁଲାବୁଲି କରିକି ଆସିଲୁ। ହ୍ୟାଲୋ
ହଁ
ଯାଇକି ବୁଲାବୁଲି କରିକି ଆସିଲୁ ତାପରେ କଣ ତାପରେ ତ ମୋର ଏମିତି ଏବେ ତ ପଢୁଛି ଗୋଟେ କଲେଜରେ ସେଇ ତ ଡେଲି ଯାଉଛି ଦିନକୁ ପନ୍ଦର କିଲୋମିଟର ସେ ଦିନକୁ କେତେ ପଚିଶ ନ ତିରିଶ କିଲୋମିଟର ଯିବା ଆସିବା ଯାଉଛି ଯାଇକି ପାଠ ପଢିକି ଆସିଛି। କଣ କହିବି ମୁଁ କଲେଜ ଆମର ତ ଗୋଟେ ଅଛି ଆଡ଼ସ୍ ବ୍ଲକ ପୁରା ସମ ହେଲା ଆ ଦେଖାଉଛି ଗୋଟେ ହୋଟେଲ ଭଡିଆ ଆଉ ଆମର ଯୋଉ ବ୍ଲକ ଟା ଦେଖା ହଉଛି ଗୋଟେ ଭଙ୍ଗା ସ୍କୁଲୁ ଆଉ
ହଁ
କଣ ଆଉ କହିବି ମୁଁ ନିଜ ମାନେ ଆମ କଲେଜ ବିଷୟରେ
ମୋ କଲେଜ ବିଷୟରେ ପଚାରନି ମୋ କଲେଜ
ଆ ଆମର ମହିଳା ହଷ୍ଟେଲ ଅଛି ପୁରା ଦଶ ମହଲା ହେଲା ଆଉ ଆମ ମାନେ ଆମର ମାନେ ମାନେ ଆମର ମାନେ ପୁରୁଷ ହୋଟେଲ ବି ଦଶମହଲା ଆମର କିନ୍ତୁ ମାନେ ଆମର ମାନେ ଆଡସ୍ ବ୍ଳକ୍ ବି ଦଶମହଲା ହେଲା ମାନେ ଛଅ ମହଲା ହେଲା ଆମର ସାଇନ୍ସ ବ୍ଳକ୍ ଇ ତ ଦି ଦି ମହଲା ସେଥିରେ ପୁଣି ଅଲଗା ପୁରା ଅଲଗା ଅଲଗା ପୁରା କଣ କଣ କିଛି କହିବାକୁ ବି ଇଚ୍ଛା ହଉନି ସେଇ ବିଷୟରେ
ହୁଁ
ତମେ କୁହ ତମ କିଛି ନିଜ ବିଷୟରେ
ମୋ କଲେଜ ତ କହିବାକୁ ଗଲେ ପୁରା ଖତରନାକ ଆଉ ମୋ କଲେଜରେ ଯେତିକି ରାଗିଙ୍ଗ୍ ମୋ କଲେଜରେ ସବୁ
ଆରେ ଭାଇ ତମର ମାନେ କଣ ମାନେ କିଛି ଫଙ୍ଗସନ ହେଲେ ଯାଇନ କେ
ଫଙ୍ଗସନ ବୋପା ରାଗିଙ୍ଗ ମାନେ ତମେ କଥା କହିପାରିବନି ପିଲାଙ୍କୁ
ମାନେ କଣ ମାନେ କଣ ମାନେ କଥା କହିପାରିବିନି ଟୋଟଲି
ଜାଣିଥିବ ଦାରୁ ଠେଙ୍ଗା ଦାଠୁଆ ଜଣିଛନ୍ତି
ନା
ନନ୍ଦନକାନନ ପାଖରେ ଦାଠଙ୍ଗା
ନାଇଁ ଆମେ
ରଘୁନାଥପୁର
ନା
ଆ ନା
ମୁଁ ସେପଟ ଉପରେ ଯାଇନି
ଛୁଆ ସବୁ ତାଙ୍କ ଏରିଆ ମାନେ ତାଙ୍କ ଇଲାକା ମାନେ ସେ କାହାକୁ ବି ଛାଡିବେନି ଝିଅ ମାନଙ୍କୁ ଯେତିକି କମେଣ୍ଟ ପାସ୍ କରନ୍ତି ପୁଅ ମାନଙ୍କୁ ବି କରନ୍ତି ଛାଡନ୍ତିନି ସେ କାହାକୁ ବି
ଆବେ ଭାଇ ଆଉ କଣ କହିବି।
ହବ ଲାଗି ।
ଆରେ ଭାଇ କ ।
ଏଇଟ ବହୁତ ଖତରନାକ କୋଉଠି ମାରିକି ଫୋପାଡି ଦେବ ଜାଣିପାରିବନି ମାରିକି କୋଉଠି ଫୋପାଡି ଦେବେ ବି ଜାଣିପାରିବନି।
ଆରେ ଭାଇ ଆମର କିଛି ନାହିଁ ଏପଟେ କଣ ମୁଁ କହିବି।
ଭୁବନେଶର ଯାଉଛି।
ଆଉ କହ ଆଉ ତମେ ହୁଁ ଆଉ ଆଉ ତମେ। କୁଆଡେ ମାନେ କୁଆଡେ ଯାଇଛି ମାନେ କୁଆଡେ କୁଆଡେ ଯାଇଛ କହୁନ।
ବହୁତ ଜାଗା ସବୁ ଜାଗା ଯାଇଛନ୍ତି ସବୁ ଜାଗା କହିହବନି।
ଆରେ ଆରେ ହଉ ତାହେଲେ ଆଉ ଆଉ ତମର ସାଇଡ଼େ କିଛି ପୋଖରୀ ହରିକା ଅଛି ପୋଖରୀ ନଈ ସମୁ ।
ପୁରୀ କେନାଲ ଯାଇଛି।
ଓହୋ।
ଜାଣିଛ, ପୁରୀ କେନାଲ୍‌ରେ ସବୁ ମ ପଡ଼ି କି ମରୁଛନ୍ତି ଏଇଠି। ଆରେ।
ଆରେ ଭାଇ।
ଆମ ଏରିଆ ଯେହେତୁ ଆମେ ଜାଣିପାରିବୁ ଆମେ ଏମତି। ଯାଇପାରିବୁ କୋଉଠି ଆମ ଯୋଉ ମୋଡିିକ କୋଉଠି ଭଁର ଅଛି ଆମେ ଜାଣିପାରିବୁ କିନ୍ତୁ ବାହାରୁ ଯୋଉମାନେ ଆିକ ଗାଧଉଛନ୍ତି ସେମାନେ କଣ କରିପାରିବେ ସେମାନେ ତ ଜାଣିନାହାନ୍ତି।
ହଁ ସତ କଥା।
ସେମାନେ ଆସୁଛନ୍ତି ହୋଲି ବେଳେ ଆସୁଛନ୍ତି ହୋଲି ବେଳେ ଟୋଟାଲି ପାଣି କମେଇ ଦଉଛି। ପାଣି କମେଇ ଦେଲେ ହିଁ ମରିଯାଉଛନ୍ତି ଆ।
ଆରେ ଭାଇ ଆଉ ଛାଡ।
ଆମର ସାଇବନ୍ ଝରଣା ଭଳିଆ ବହୁଛି ସାଇବନ୍ ଟି।
ଆରେ ଭାଇ।
ଶୀତଦିନେ ଦେଖିବା ଗୋଟେ ମଜା ଆସିଯିବ ଅଲଗା ଟାଇପ୍‌ର ମଜା।
ଆରେ ଭାଇ ବଢିଆ ମୁଁ କହୁଥିଲି କି ତମର ମାନେ ସାନ୍ତ ମାନେ ତମେ ସାନ୍ଧା କେବେଠୁ ଖାଇବା ଷ୍ଟାର୍ଟ କଲ ଛୋଟ ବେଳୁ।
ହଁ ଛୁଆ ବେଳୁ ଆମର ଛୁଆବେେଳୁ ର ହିଁ ।
ଆଉ ତମେ ଆ ଆମିଷ କେବେଠୁ ବନ୍ଦ କଲ ‌ମାନେ କେତେ ମାନେ କୋଉ କୋଉ ମାନେ କୋଉ କ୍ଲାସ୍‌ରୁ ମାନେ କେଉଁ ମାନେ ଶ୍ରେଣୀରୁ।
ଆମିଷ ତକ ଖାଏନି, ମୁଁ ପିଆଜ ରସୁଣ ଖାଇବା ଆରମ୍ଭ କଲି ସପ୍ତମ ଅଷ୍ଟମରୁ।
ଓହୋ ସପ୍ତମ ଅଷ୍ଟମରୁ ଖାଇଲ ନା।
ତା ପର୍ବରୁ ମୁଁ ପୁରା ଟୃତ ସାଧା ଖାଏ । ଆଉଛନ୍ ସାଧା ଖାଇକୁ।
ଓହୋ।
ଆଧା ଦେଖିିଲ ଆଡୁ ବାନ୍ତି ମଡୁଛି।
ଓହୋ ମୋର ଆ ମାନେ ଅଭ୍ୟାସ ଗୋଟେ ହେଇ ମୋର ଗୋଟେ ହେଇଗଳାଣି ତ ସେଇଟା ତମକୁ ଲାଗୁ ରହିଛି ଆଉ।
ଏଇଟା ଗୋଟେ ଅଲଗା କଥା, ଆମ ଘରେ ଖାଆନ୍ତିନି ଆଉ ସେଥିପାଇଁ ଖାଏନି। ଖାଉଥିଲି କିଏ ମନା କରି। ତାପରେ ବି ଏବେ ଲୋକ ଦେଖିକି ବଦଳି ଗଲେଣି କେତେ ଲୋକ ବଦଳିଗଲେ।
ହଉ ଆଉ । ହଉ ତାହେଲେ ମୋର କିଛିଟା କାମ ଅଛି ମୁଁ କାମ କରିବାକୁ ଯାଉଛି ଆଉ।
ହଁ।